ହାଲୋ। ହଁ ହାଲୋ। ହାଲୋ
ହାଲୋ
ହଁ, ଦିଦି ନମସ୍କାର। ହଁ, ଦିଦି ନମସ୍କାର। ହାଲୋ।
ଝିଅ କଣ କରୁଛ? ହାଲୋ।
ହାଲୋ। ଶୁଭୁଛି
ଖାଇସାରିଲଣି?
ହଁ ହଁ ଖାଇ ସାରିଲିଣି, ତମେ ଖାଇଲଣି?
ଖାଇଲ କି, ଖାଇସାରିଲଣି?
ହଁ ହଁ ଖାଇଲି, ଖାଇଲି ଖାଇଲି, ତମେ ଖାଇଲ?
ହାଲୋ।
ହଁ ହାଲୋ। ହାଲୋ
ହାଲୋ
ହଁ ହାଲୋ